ନମ୍ ନମସ୍କାର ସାର୍।
ନମସ୍କାର ଭଲଅଛନ୍ତି?
ହଁ ସାରେ ଭଲଅଛି।
ଆପଣଙ୍କ ଅଞ୍ଚଳରେ ବର୍ଷା ହେଉଛି କି?
ହଁ ସାର୍ ଆମର ଏ ଅଞ୍ଚଳରେ ବର୍ତ୍ତମାନ ତ ଆଜି ବର୍ଷା ହୋଉଚି। ଆଉ ବର୍ଷାରେ ମଧ୍ୟ ସତର୍କତା ଜାରି କରାଯାଇ ସରକାରଙ୍କ ତରଫରୁ ମଧ୍ୟ ଆଉ ହୋଉଚି ଆଉ ଆପଣ କେମିତି ଅଛନ୍ତି ସାର୍?
ମୁଁ ଭଲଅଛି ଘରୁ ତ କୁଆଡେ ବାହାରି ହେଉନାହିଁ ବର୍ଷା କାରଣରୁ। ଆଉ କାର୍ଯ୍ୟଗୁଡାକ ବୋହୁତ ରହୁଚ ଆଉ ଆପଣ ଆମ ଏବେ କୁଆଡୁ ଆଉ ଧାର୍ମିକ ସ୍ତଳୀକୁ ଯାଇଥିଲେ ମୁଁ ଶୁଣିଲି ଧାର୍ମିକ ସ୍ ସ୍ତାନ ଭ୍ରମଣ କରୁଚନ୍ତି। ଆ ଆପଣ
ହଁ ସାର୍ ମୁଁ ସାର୍ ବାହାରି ଥିଲି ଆମେ ଯାଇଥିଲୁ ସାରେ ଆମର ଉତ୍ତରପ୍ରଦେଶ ଆମେ ଦେଇକି ସେପଟେ ଆଉଁ ସେରା ଉଁ ଭ୍ରମଣ କରି ଆମେ ଆସିଛୁ ତିନିଜଣ ସାଙ୍ଗ ମିଶିକି ଯାଇକି। ସାର୍ ଭାରତର ବିଭିନ୍ନ ସ୍ତାନକୁ ତ ମୁଁ ବର୍ ସ୍ତାନ ଯାଇଚି ଏଇ କେତେଗୁଡା ସ୍ତାନ ଅଳ୍ପ ସ୍ତାନ ଯାଇଚି ଆମର ଯ ଅଛି କୋହୁଚନ୍ତି ଆପଣ ଯେ ବାରଟା ଜ୍ୟୋତିର୍ଲିଙ୍ଗ ଆମର ଯୋଉ ସମଗ୍ର ରାଷ୍ଟ୍ର ମଧ୍ୟରେ ଅଛି ଆମର ତ ସେଥିମରୁ ମୁଁ ତିନୋଟି ଜ୍ୟୋତିର୍ଲିଙ୍ଗକୁ ପରିଭ୍ରମଣ କରିସାରିଲି ନାହିଁ। ତ ଅନ୍ୟଗୁଡ଼ାକର ଯଦି ଭଗବାନ ଚାହାନ୍ତି ପର ସମୟ ଯଦି ଆଶୀର୍ବାଦ ରହେ ଭଗବାନଙ୍କର ତାହେଲେ ପର ସମୟରେ ସେଇ ପଟ ଜାଗାକୁ ମଧ୍ୟ ଯାଇପାରିବି ଆ ଦେଖିବା ଆଉ।
ଆପଣ ଯେତେବେଳେ ବାହାରକୁ ଭ୍ରମଣ କରିବାକୁ ଯାଉଚନ୍ତି ସେଠାକାର ପରିବେଶ ପ୍ରାକୃତିକ ସୌନ୍ଦର୍ଯ୍ୟ ଆମର ଏଠାକାର ସୌନ୍ଦର୍ଯ୍ୟ ସହିତ କେତେ ମେଳ ଖାଉଛି?
ସାର୍ ଆପଣ ଯୋଉ କହନ୍ତି ସାର୍ ଯୋଉ ନଈକି ଫାଙ୍କ ଦେଶକ ଫାଙ୍କ। କହିଲି ସାର୍ ଆମର ଆଡେ ଅଛି ଗୋଟେ ସେଇ ପ୍ରକାର ସାର୍। ଆପଣଙ୍କ ପ୍ରତି ପାଦ ପାଦରେ ସାରା ପରିବର୍ତ୍ତନ ଆମର ଦେଖିବାକୁ ମିଳେ ସେଠି। ହ ସେଠି ମଧ୍ୟ ଆମର ଏଠିକାର ପରିବେଶ ସେଠିକାର ପରିବେଶ ଲୋକଙ୍କର କ କଥାବାର୍ତ୍ତା ଲୋକଙ୍କର ଚାଲିଚଳଣ ଢେରେ ଭିନ୍ନ ହେଇଥାଏ ସେଥିରେ।
ହୁଁ। ଆଚ୍ଛା ଆପଣଙ୍କର ଅ ଯୋଉ ଅ ଯୋଉ ଅଞ୍ଚଳରେ ଆପଣ ବସବାସ କରନ୍ତି ସେଠାକାର ଲୋକଙ୍କର ଅ ବ୍ୟବହାର ଆଉ ଆପଣ ଯୋଉ ଭ୍ରମଣ ଜନିତ ଯାଉଛନ୍ତି ବାହାରକୁ ତାର ଯୋଉ ଭ୍ରମଣ ଜନିତ ଲୋକଙ୍କର ବ୍ୟବହାର କେତେ ଆପଣ ପାର୍ଥକ୍ୟ ଲକ୍ଷ୍ୟ କରନ୍ତି। ଯୋଉଟା କହିଲେ ଯେ ବହୁତ ପାର୍ଥକ୍ୟ ଲକ୍ଷ୍ୟ କରନ୍ତି ଭାଷାଗତ ଆଉ କୋଉ କୋଉ କ୍ଷେତ୍ରରେ ଆପଣ ପରିବର୍ତନ ଲକ୍ଷ କରନ୍ତି।
ସାର୍ ମୁଁ ପ୍ରଥମ ତ ସାର୍ ଯେହେତୁ ମୁଁ ଯଦି ଖାଦ୍ୟ ପ୍ରତି ପ୍ରିୟ ସାର୍ ମୁଁ ପ୍ରଥମ କହିବି ନା ଖାଦ୍ୟ ପାନୀୟ ପ୍ରୟ ପ୍ରତି ଲୋକମାନଙ୍କର ପ୍ରଥମେ ତମ ହେଲା ଭିନ୍ନତା ଦେଖାଯାଏ। ଆପଣଙ୍କ ଯଦି ଗୋଟଏ ସ୍ଥାନରୁ ଗୋଟେ ଶହେ କିଲୋମିଟର ହୋଉ କିମ୍ବା ଆପଣ ଗୋଟେ ପଚାଶ କିଲୋମିଟର ଦୂରକୁ ପଳେଇ ଗଲେ ମଧ୍ୟ ଆପଣ ଗୋଟେ ସ୍ଥାନର ଆଉ ଗୋଟେ ସ୍ଥାନର ଖାଦ୍ୟ ପେୟ ଭିନ୍ନ ହେଇଯାଇଥାଏ ତ ଆମ ଯଦି ଓଡିଶା ଛାଡି ଆମେ ଯଉ ଉତ୍ତରପ୍ରଦେଶ ଯଦି ଆମେ ଯାଉଛୁ। ତାହେଲେ ସାର୍ ଏଠିକାର ଲୋକମାନୋନ ଓଡିଶାରେ କଣ କରିଥିଲେ ସମର ସମ ସମ ତ ଲୋକମାନେ କୁହନ୍ତି ନା ଭାତ ଡାଲି ଭଜା ବିଭିନ୍ନ ପ୍ରକାର ଖାଦ୍ୟ ପତ୍ର ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ସାର୍ ସେଇ ଉତ୍ତର ପ୍ରଦେଶ ସେଇପଟ ସାର ଲୋକମାନଙ୍କ ଙ୍କର ସବୁଠୁ ପ୍ରମୁଖ ଖାଦ୍ୟ ହଉଛି ସେମାନେ ରୁଟି ଖାଆନ୍ତି। ତ ସେମାନଙ୍କର ଖାଦ୍ୟ ଟିକେ ଅଳ୍ପ ସେମାନେ କମ୍ ଖାଆନ୍ତି। ଆଉ ପରିବା ଫରିବା ମଧ୍ୟ କମ୍ ଖାଆନ୍ତି। ପରିବା ମାତ୍ରାରେ ସେଥିରେ ମେ ବହୁତ କମ୍ ସେ ଖାଇବାକୁ ମାନେ ମିଳିଥିଲା। ଆଉ ଆପଣ ଯଦି କହିବାର ଭାତର ପରିମାଣ ମଧ୍ୟ ସେଠି ବହୁତ କମ୍ ଥିଲା। ତେଣୁ ସେତିକି ମତେ ବହୁତ ଭିନ୍ନ ଲାଗିଲା ଖାଦ୍ୟ ପ୍ରଧାନ।
ଆମର ଓଡିଶାରେ ତ ଖାଦ୍ୟ ବହୁତ। ଅତି ସୁନ୍ଦର ଆଉ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ଓଡିଶ ତାରେ ଭାତ ଖାଇବାକୁ ପସନ୍ଦ କରନ୍ତି ରୁଟି ଖାଇବା କୁ ପସନ୍ଦ କରନ୍ତି। ଆ ଆମିଷ ଜାତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନିରାମିଷ ଖାଦ୍ୟ ପସ ଇଏ କରନ୍ତି ପନିପରିବା ବି ବହୁତ ସହଜ ସୁଲଭ ମୂଲ୍ୟ ରେ ମିଳେ। ଆଉ ଓଡିଶା ଭଳିଆ ଖାଦ୍ୟ ଅନ୍ୟ ଅଞ୍ଚଳରେ ଆ ମିଳିବା ଟିକେ କଷ୍ଟକର ନାଇଁ।
ଆଜ୍ଞା ସତ ଦୁତୀୟ କଥା ସାର୍ ହେଲା ଗୋଟେ ହେଲା ଆମର ଭାଷା ଭାଷାଗତ ଭିନ୍ନତା। ତ ଲୋକମାନେ ସାର୍ ଓଡିଶାରେ ଓଡିଆ କଥାବାର୍ତ୍ତା ହୁଅନ୍ତି ଯୋଉଟା କି ସମଗ୍ର ଲୋକମାନାନଙ୍କୁ ଆଞ୍ଚଳିକ ଭାଷା। ସାରେ ଆମେ ଜାଣିଚନ୍ତି ସେ ଲୋକମାନେ ଜାଣିଛନ୍ତଚ ତ ଲୋକମାନେ ତା ସହଜରେ ସରଳରେ ଅତି ସ ମଜାରେ ବୁଝିପାରନ୍ତି ଆଉ ସେପଟେ ସାର ଆମର ଯଦି ତାହାଲେ ନିଜର ଆଞ୍ଚଳିକ ଭାଷାକୁ ବ୍ୟବହାର କରିଥାନ୍ତି ଯେମିତି ଆମେ କହି ପାରିବା ହିନ୍ଦୀ କୁ ଅଧିକ ମାତ୍ରା ରେ ବାର କରିଥାନ୍ତି ଯଉ କି ସମଗ୍ର ରାଷ୍ଟ୍ର ଚ ସାମ କୋଉ ମଧ୍ୟ ତ ଲୋକମାନଙ୍କର ସେତିକି ମଧ୍ୟ ଭାଷାରେ ମତେ ଟିକେ ଭିନ୍ନତା ଆସିଛି। ଆଉ ସେ ଲୋକ ମାନଙ୍କର ହେଲା ବ୍ୟବହାର। ସାର୍ ଓଡିଶାଙ୍କ ଲୋକ ପାଖରେ ବି ମତେ ହୃଦୟର ପରିମାଣ ବହୁତ ଅଧିକ। ଆଉ ସେଠିକାର ଲୋକମାନଙ୍କ ପାଖରେ ଟିକେ ସାର୍ ମୁଁ ଟିକେ ଦେଖି ସେ ଟିକେ କମ୍ ରହିଅଛି‌।
ଆମ୍‌ ବାଉ‌ ବା ବ୍ୟକ୍ତି ଗତ ଭାବରେ ମୁଁ ଆପଣଙ୍କୁ ମୁଁ ଗୋ ଯୋଉ ମାନେ ବେଶ ପୋଷାକରେ। କେମିତି ପ୍ରଭାବିତ ଦେଖୁଛନ୍ତି ଆପଣ ଆପଣଙ୍କର ବ୍ୟକ୍ତିଗତ ବେଶ ପୋଷାକ ଆଉ ଅନ୍ୟ‌ ଚୋଳଦେବା ଅଞ୍ଚଳରେ ବା ଆମ ଅଞ୍ଚଳର ଓଡିଶାର ବେଶପୋଷାକର ଠାରୁ ଅନ୍ୟ ଅଞ୍ଚଳର ବେଶ ପୋଷାକ ମଧ୍ୟ ଭିନ୍ନ ଥିବ ନିଶ୍ଚିତ ଆପଣ ଯୋଉ ଯୋଉ ଅଞ୍ଚଳ ଭ୍ରମଣ କରୁଚିନ୍ତି ସେ ଅଞ୍ଚଳର ବେଶ ପୋଷାକ ବି ନିଶ୍ଚିତ ଅଲଗା ଥିବା।
ହଁ ସାର୍ ମୁଁ ସାର୍ ଆମର ଯଦି ଆବେ କହିପାରିବା ଓଡିଶା ଲୋକମାନଙ୍କର ଭେଷ ପୋଷାକ ସାର୍ ଟିକେ ସବୁ ଜିନିଷ ପତଳା ଜିନିଷ ଆମର ସବୁ ଆଁ ବ୍ୟବହାର କରିଥାନ୍ତି ଆମର ସବୁ। କିନ୍ତୁ ସାର୍ ସେଇପଟେ ଟିକେ ସାର୍ ସେଇପଟେ ଲୋକ ମାନେ ଟିକେ ସେଇ ସାର୍ ସେମ୍ ପ୍ରକା ର ହିଁ ଆସେ ସେଇ ପ୍ରକାର ହଁ ଆସେ କିନ୍ତୁ ସେମାନେ ଟିକେ ତାଙ୍କର ଢାଞ୍ଚାାଗତ ମାନେ ଅଲଗା ଟିକେ ସେମାନେ ପିନ୍ଧା ଷ୍ଟାଇଲ ରେ ସେମାନଙ୍କର ଅ ଆମର ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟକରଣ ତାଙ୍କର ବ୍ୟବସ୍ଥା ତାଙ୍କର ଟିକେ ଅଲଗା ଅଟେ।
ଆଜ୍ଞା। ଆମର ଖାଦ୍ୟ ପାନୀୟ ବ ପୋଷାକ ଭାଷା ଆମର ଯେତେ ସରଳ ଆମେ ସବୁବେଳେ କୁହନି ମା-ମା-ମାତ-ମାତୃଭୂମି ମା ତୃଭାଷାରେ ମମତା ଆ ଜାହୃଦେ ଜନମି ନାହିଁ। ତାକୁ ଯଦି ଆମେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ। ତେଣୁକରି ଆମେ ଆମେ ତ ଅଜ୍ଞାନୀ ନୁହେଁ। ଆମେ ଆମ ମାତୃଭୂମି ମାତୃଭାଷା ଆମର ଆ ମାତୃଭୂମିର ଖାଦ୍ୟ କୁ ଆମେ ବୋହୁତ ମାନୁ ସ୍ୱଚ୍ଚ ସ୍ଥାନରେ ରଖୁ। ଆଉ ଅନ୍ୟ ଅଞ୍ଚଳକୁ ଆପଣ ଯେତେବେଳେ ଭ୍ରମଣ କରିବାକୁ ଯାଉଚନ୍ତି। ତାଙ୍କୁ ମଧ୍ୟ ସେମିତି ମାତୃ ତୃଲ୍ୟ ଭାବି ଆପଣ ସ୍ନେହ କରନ୍ତୁ ହେଲେ ସେତେ ଆପଣଙ୍କୁ ଗ୍ରହଣ ଯୋଗ୍ୟ ନହେଲେ ମଧ୍ୟ ଆପଣ ତ ସେତେ ଆନନ୍ଦ ନୋଉଥିବେ ନିଶ୍ଚିତ। ଭ୍ରମଣ କରିବା ଯେ ଆନନ୍ଦ ସମସ୍ତଙ୍କର ନଥାଏ ଆପଣଙ୍କର ଅଛି। ଆମେତ ଭ୍ରମଣ କରିବାକୁ ଯାଇପାରୁନାହୁଁ।
ହଁ ସାର୍ ଆପଣ ସାରା ଦୁନିଆରେ ସାର୍ ଗୋଟେ ହେଲା ସାର୍ ଆପଣର ବିଦ୍ୟାଳୟରେ ପାଠ ପଢାରେ ଆପଣ ସାର୍ ପାଠ ହିଁ ଶିଖିବେ। କିନ୍ତୁ ଆପଣ ଯଦି ପରିଭ୍ରମଣ କରିବେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ତାହେଲେ ଆପଣ ସାର୍ ସେଇ ଯୋଉ ପାଠ ଜନିତ ଦୁର୍ ଦିନ ପାଠ ଜନିତ ସମୟ ମାନେ ପାଠରୁ ଦୂରରେ ଆପଣ ବୋହୁତ ନୂତନ ନୂତନ ଜିନିଷ ଆପଣ ମଧ୍ୟ ଶିଖିପାରିବେ। ତ ସେଠୁ ବି ଆପଣଙ୍କୁ ବୋହୁତ ପ୍ରକାର ଜୀବନ ଶୈଳୀ କେମିତି ଆମ ସହ ସମାଜରେ ବଞ୍ଚିବାର ଶୈଳୀ ଆପଣ ସେଥିରେ ଆପଣ ପ୍ରତିଭା ପତ୍ୟଖ ଭାବରେ ନିଜ ଆ ଆଖି ଦେଖିକିରି ଅ ତାକୁ ବ୍ୟଭା ମାନେ ନିଜେ ଫିଲ୍ ମଧ୍ୟ କରିପାରିବେ।
ହଁ ମୋର ଅ ଏବେ ମୁଁ ଯାଇଥିଲି। ବା ଅ ଆମ ଓଡିଶାର ଗୋଟେ ଅଞ୍ଚଳ ଅଛି। ଫୁଲବାଣୀ ସେଠିକୁ ଯାଇଥିଲି ସେଠି ଠାକୁରାଣୀ ଯାତ୍ରା ହୋଉଥିଲା ମୁଁ ଦେଖିଲି ଠାକୁରାଣୀ ଯାତ୍ରାର ଆନନ୍ଦ ନେଲି। ପାଞ୍ଚ ଠାକୁରାଣୀଙ୍କୁ ଦର୍ଶନ କଲି। ଆ ତା ସହିତ
ଫୁଲବାଣୀ ଅଞ୍ଚଳର ବିଭିନ୍ନ ସ୍ଥାନ ଭ୍ରମଣ କଲି। ଆଉ ସୋନ୍ଦର ସୁନ୍ଦର ଖାଦ୍ୟ ଭୋଜନ କଲି। ଆଉ ସାଙ୍ଗସାଥି ମାନଙ୍କ ସହିତ ମଜାମସ୍ତି କଲି। ଆଉ ଆସିଲି ଏଇ ଓଡିଶା ଭିତରେ ହିଁ ଭ୍ରମଣ କରୁଛି। ଆଉ ଆଗକୁ ଟିକେ ଓଡିଶା ଭିତରେ ଭ୍ରମଣ କରିବାର ଇଚ୍ଛା ଅଛି। ଗଞ୍ଜାମ ଅଞ୍ଚଳ, ମୟୂରଭଞ୍ଜ ଅଞ୍ଚଳ
ଏଠୁ ଆମେମାନେ ସାର୍ କେତେ ଗୁଡାକ ସ୍ଥାନକୁ ଲକ୍ଷ୍ୟ ରଖି ବାହାରିଥିଲୁ। ସାର୍ ଆମେ ମାନେ ଏଠୁ ଯାଇକିରି ପ୍ରଥମେ ବାହାରିକି ଗଲୁ ଆମର ପୁଅ ଭୁବନେଶ୍ଵର। ଭୁବନେଶ୍ଵରରୁୁ ଆମେ ଟ୍ରେନ୍ ସରେ ଯାତ୍ରା କରି ଆମେ ଗଲୁ ଆମର ବିହାର ବିହାରରୁ ଆମେ ସାର୍ ଗଲୁ ସେଥିରେ ଆମର ଅଛି ଗୟା। ଗୟାଠୁ ଆମେ ବାହାରିଲୁ ସେଠୁ ସାର୍ ଆମେ ଗଲୁ ବାରାଣାସୀ, ବାରାଣାସୀରେ ସାର ଆମେ ଯାଇକିରି ସେ ଏତେ ବହୁତ ଜିନିଷ ସାର ଆମେ ଦର୍ଶନ କରିବାକୁ ମିଳିଲା, ଆମର ଗଙ୍ଗା ଆରତୀ ଦେଖିଲୁ, ଅ ଭା ପ୍ରଭୁ ଶିବଙ୍କୁ ଦର୍ଶନ କରିଲୁ ସେଠି ମୁଇଁ, ମହାକାଳେଶ୍ଵରଙ୍କୁ ଦର୍ଶନ କରିସାରି
ଗଙ୍ଗାରେ ସ୍ନାନ କଲେ କି ନାହିଁ?
ସାର୍ ସେଇ ତ ମୁଁ ସାର୍ ଆମର ଗୋଟେ ଜୀବନରେ ପାପ ମୁଁ ସାର୍ ମୁଁ ଗୋଟେ କରିଥିଲି ବୋଧେ ନା କଣ? ସେଇ ସୁଯୋଗ ମୁଁ ସାର ମୁଁ ହରେଇଲି ସେଠୁ। ଦୁନିଆରେ କଣ ସାର, ଯିଏ ଗଙ୍ଗା ସ୍ନାନ କରିଥିବ ପୁଣ୍ୟ ଲାଭ କରିଛି, କିନ୍ତୁ ସାର ମୋର, ମୋ ଜୀବନରେ ସାର ପାପ କଣ ଥିଲା ନା କଣ ଯେ ମୁଁ ସେଠି ରି ସ୍ନାନ କରି ମାନେ ସ୍ନାନ
ନାଇଁ ଆ ଆପଣ ଆଉଥରେ ଯାଇ ମଧ୍ୟ ଭ୍ର ସ୍ନାନ କରିପାରିବେ, ଆପଣ କଲିକତା ଯାଉନାହାନ୍ତି କଲିକତା। ତାରେ ଗଙ୍ଗା ନଦୀ ପ୍ରବାହିତ, ଆପଣ କଲିକତାରେ ଗଙ୍ଗା ସ୍ନାନ କରି ଆ ଗଙ୍ଗା ଜଳ ପାନ କରି, ମାତାଙ୍କୁ ପ୍ରଣାମ କରି ଆ ଆପଣ ଆସିପାରିବେ, କୌଣସି ଅସୁବିଧା ନାହିଁ।
ଆ ତାହେଲେ ଦେଖିବା ସାର୍ ପରଛୟ ଯଦି ସୁବିଧା ହୁଏ ତାହେଲେ ସେଇପଟ ମଧ୍ୟ ଆମର ଯିବା, ପୁଣି ସାରେ ଆମେ ସେଠୁ ବାହାରିଥିଲୁ ଆମର ବନାରସ ବାହାରି ଲୁ ବନାରସରେ ଆମ ଦେଖିଲୁ ବନାରସ ହିନ୍ଦୁ ୟୁନିଭର୍ସିଟି ଦେଖିଲୁ ଆମେ। ତ ଏମିତି ପ୍ରକାର ସେ ସେଇ ଜାଗା ବହୁତ ଦୁଇ ଦିନ ସେଟା ରହିକିରି ଆମେ ସେଠି ବୁଲାବୁଲି କରିଲୁ।
ବିଦ୍ୟାଳୟ ଭିତରକୁ ଯାଇଥିଲେ?
ଆଜ୍ଞା ସାର୍, ବିଶ୍ୱବିଦ୍ୟାଳୟ ଟା ଅତି ଅତି ସୁନ୍ଦର ରମଣୀୟ ଓ ସାର୍ କୁହନ୍ତୁନି, ବହୁତ ଭଲ ହେଇ ଥିଲା ସେ ସେଇ ଜିନିଷଟା। ଯିଏ ମୁଁ ଭାବୁଛି ସେଠି ସାର ପଢିଥିବ ତାର ଜୀବନ ମାନେ ଧନ୍ୟ ହେଇଥିବ। ମୋର ମଧ୍ୟ ଆଶା ଥିଲା ସେଠି ଯାକୁ ବିଦ୍ୟାଳୟ ପାଠ ପଢିବା ପାଇଁ ତ ମୁଁ ଭାବୁଛି ପର ସମୟ ଯଦି ମୋର ଯଦିି କିଏ ଯଦି ଛୁଆ ପିଲାମାନେ ଯଦି ପାଠ ପଢିବା ଚାହାନ୍ତି, ତାହେଲେ ମୁଁ ତାଙ୍କୁ ପ୍ରଥମ ଅଗ୍ରାଧିକାର ଦେବି ସେଠି ପାଠ ପଢ଼ିବା ପାଇଁ ବେଲିକିରି।
କାହିଁ ସେଠି କଣ, ସୁବିଧା ସୁଯୋଗ ବହୁତ ଭଲ ନା କଣ?
ସାର୍ ସେଇଟା ହଉଛି ଆମର, ଭାରତର ସବୁଠୁ ପ୍ରଥମ ପୁରୁଣା ଆମ ୟୁନିଭର୍ସିଟି ବନାରସ ହିନ୍ଦୁ ୟୁନିଭର୍ସିଟି ତେଣୁ ଆମେ କୁହନ୍ତୁ ଯେ ସେଠି ଭଲ ପଢିଲେ ଲୋକମାନେ ଭଲ ଜାଗାକୁ ଯା ହେଇଥାନ୍ତି, ସେଠି ଆପଣ ବହୁତ ଆପଣ ଲାଇଫ ର ଆପଣ ଜୀବନର ବହୁତ ପ୍ରକାର ସୁବିଧା ସୁଯୋଗ ଖୋଲିଯାଏ ସେଟାରେ ପଢିଲେ। ସେଠି ସାର ପଢାଯାଏ ଆମର ଅର୍ଥଶାସ୍ତ୍ର ସାର୍ ସେଠି ଭଲ ଭଲ ପଢାଯାଏ। ସେଠି ଭଲ ଭଲ ଆମର ଅର୍ଥନୀତିଜ୍ଞାମାନେ ଅଛନ୍ତି ତ ତେଣୁ ସେଠାକୁ ଅଧିକ ଲୋକମାନେ ଯିବାକୁ ପ୍ରୟାସ କରିଥାନ୍ତି।
ଆଛା, କେବେ ଯିବା ସୁଯୋଗ ପାଇଲେ ବୁଲିବା ଆଉ।
ହଉ ସାର୍ ଆଉତି ପର ସମୟରେ ଆପଣଙ୍କ ସହିତ ମୁଁ ଯୋଗାଯୋଗ କରିବି ସାର୍।
ଆଜ୍ଞା, ନମସ୍କାର।